ନମସ୍କାର ଭାଇ ଜୟ ଜଗନ୍ନାଥ
ଜୟ ଜଗନାଥ।
କୋଉଠି ଅ କହୁଚନ୍ତି କୋଉଠୁ?
ଆଜ୍ଞା ମୁଁ କେଉଁଝରରୁ କହୁଥିଲି।
କେଉଁଝରରେ? କେଉଁଝରରେ କୋଉଠି ରହୁଚନ୍ତି?
ଆଜ୍ଞା କେଉଁଝର ଯୋଉ ଆନ୍ଦପୁର ପାଖରେ ଯୋଉ ଦେଓଗାଁ ଆପଣ ଜାଣିଥିବେ କୁଶଳେଶ୍ୱର। ଆନନ୍ଦପୁର ପାଖରେ ଯୋଉ ଆଜ୍ଞା ସେଇ ପାଖରେ ଆଜ୍ଞା।
ମୁଁ ରହୁଚି ଭୁବନେଶ୍ୱରରେ।
ଆଜ୍ଞା ଆପଣ କଁ କରୁଚନ୍ତି?
ମୁଁ ଘରେ ଅଛି ଟ୍ୟୁଉସନ୍ କରେ ପିଲାଙ୍କୁ।
ଆଜ୍ଞା ଆପଣ ମ୍ୟାରେଜ୍ କରିସାରଚନ୍ତି?
ହଁ ମୋର ଦିଟା ପୁଅ ଅଛନ୍ତି।
ଆଜ୍ଞା ଆଜ୍ଞା। ଆଜ୍ଞା ମୁଁ ହୁଁ ବ୍ୟାଚଲର୍ ଆଜ୍ଞା ମାଡ଼ାମ୍ ମୁଁ ବ୍ୟାଚଲର୍ ଆଉ ଆମର ଅ ବାପା ମା ଭାଇ ଆଉ ମୁଁ ଅଛି। ଆଜ୍ଞା।
ଉଛନ୍ତି ପେସା ଆପଣଙ୍କର?
ଆଜ୍ଞା ଏବେ ଯୋଉ ବି ଏସ୍ ସି ଫାଇନାଲ୍ ଇୟର୍ସ ସରିଲା ଫିଜିକ୍ସ୍ ଅନର୍ସରେ। ଅଁ କରିଥିଲି ଏବେ ସରିଲା ମୋର। ଫାଇନାଲ୍ ଟି ଏବେ ଏଇ ସରକାରୀ ଚାକିରି ପାଇଁ କୌଣସି ଆବେଦନ କରୁଚି ଯାହା ବି କିଛି ହେଇଗଲେ। ଗୋଟେ ଜାଗାରେ କିଛି ଗୋଟେ ଆଜ୍ଞା।
ଆ ବେସରକାରୀ ପାଇଁ ଟିକେ କରୁନାହାନ୍ତି ସେଥିରେ ଥାଇଁକି ସରକାରୀ କୁ ପ୍ରୋତ୍ସାହନ ଦଉନାହାନ୍ତି ହଁ ସରକାରୀ
ଓ ଏଁ ଏକ୍ଚୁ ମୁଁ ଏ ଯୋଉ ସରକାରୀ ଚାକିରି ଯେମତି କହିଲେ କି ଉଁ ଗୋଟେ ଥାଏ ଏସ୍ ଏସ୍ ସି ର ସି ଜି ଏଲ୍ ଥାଏ ତାର ମୋର ଯେମତି କି ପ୍ରଥମ ସୋପାନ ଯୋଉଟା କି ପ୍ରିଲିମସ୍ କୁହାଯାଏ ତାକୁ ମୁଁ ମାନେ ଅ କ୍ଲିୟର୍ କରିଥିଲି ଆଉ ଏ ଯେମତି କିି ଅଁ ଏସ୍ ଏସ୍ ସ ଜି ଡି ଗୋଟେ ଏକ୍ଜାମ୍ ଅଛି ଯେମତି କି ଆମର ଅ ଏୟାର ପୋ ଏ ଯୋଉ କନ୍ତି ଆର୍ମିଉପା ଆନ୍ ମାନଙ୍କ ପାଇଁ ଯେମତି କି ଆର୍ମି ନୁହେଁ ତ କହିବାକୁ ଗଲେ ବି ଏସ୍ ଏଫ୍ ଯୋଉଟାକି ସି ଆର୍ ପି ଏଫ୍ ଯେମିତି କି ଆଜ୍ଞା ଆଜ୍ଞା ସେ ସବୁ ଜିନିଷରେ ମୁଁ ସେଟା ବି ଉତିନ୍ନ କରି ଥିଲି କିନ୍ତୁ ମୁଁ ସେଠି ମୋର ମନ ନଥିଲା ବୋଲି ମୁଁ ତାକୁ ଜଏନ୍ କରିନଥିଲି। ଆଉ ଏବେ ସେଇ ପ୍ରିପେୟାର କରୁଚି ଆମର ଯେମିତି ଓଡ଼ିଶାର ଯେମିତି କି ଆର୍ ଆଇ ହୋଉ କି ଓଡ଼ିଶା ପୋଲିସ୍ ହୋଉ। ଏଇ ସବୁ ଜିନିଷକୁ ଆଖି ଅପରେ ରଖି ତାକୁ ଟିକେ ପ୍ରସ୍ତୁତ ହୋଉଚି।
ଆଚ୍ଛା ଭଲ ଖୁସି ଲାଗିଲା ଯା ହଉ ଭାଇ ଆମର ଏ ତେ ପ୍ରଚେଷ୍ଟାରେ ଅଛନ୍ତି ନିଶ୍ଚିତ ପାଇବେ କରନ୍ତୁ। ସଫଳତା ନିଶ୍ଚି ତ ମିଳିବ।
ଆ ଆଜ୍ଞା ନିହାତି ଧନ୍ୟବାଦ ମାଡ଼ାମ୍ ଆଉ ଆପଣଙ୍କ ଆଡ଼େ କଣ କେମିତି ଏବେ ରଜ କେମିତି କଁ କଟିଲା।
ଆମେ ତ ଭୁବନେଶ୍ଵରରେ। ରଜ ଆମର ବହୁତ ଭଲରେ କଟିଲା ଆମ ଗାଁଟା ଭୁବନେଶ୍ୱର ପୁରା ଓପରେ ଗାଡକନ୍ ବୋଲି ଗାଁ ଅଛି ସେଇଠି ଆମ ଘର ଗାଡକନ୍। ରଜ ବୋହୁତ ଖୁସିରେ ମନେଇଲୁ ଆମ ଦୋଳି କରିଥିଲୁ ଖେଳିଲୁ।
ଆଜ୍ଞା ଆପଣ ଆପଣଙ୍କର ସେଇ ଯୋଉ ଯେମିତି କି ପ ଆମର ଓଡ଼ିଶାରେ ଯେମିତି ପରମ୍ପରା ଅଛି ଯେ ରଜରେ ଏ ଝିଅମାନଙ୍କୁ ଏଇ ସବୁ ଜିନିଷ କରାଯାଏ ତାଙ୍କର ଆ ମାନେ ମେହେନ୍ଦୀ ଲଗେଇକି ସେମାନେ ବସନ୍ତି କୌଣସି କାମ କରନ୍ତି ନାହିଁ। ଆଉ ସେ ସବୁି ଜିନିଷ ଆପଣଙ୍କ ଆଡ଼େ କିଛି ଏମିତି ଦେଖା ଯାଇଛି ନାଁ ଆପଣଙ୍କ ଆଡ଼େ ସେମତି ନର୍ମାଲି ଆ ଧୁନିକତାକୁ ଅ ମାଡ଼ି ଯାଇଚନ୍ତି କି କଣ?
ନାଁ ମୁଁ ଆପଣ ଏଇଠି ଗୋଟିଏ କଥା କହିବି ଭାଇ ଭୁବନେଶ୍ ଯା ଏମିତି ଗୋଟିଏ ସହର ବର୍ତ୍ତମାନ ଗଢ଼ି ଉଠିଚି ଆଧୁନିକ ସହିତ ପୂର୍ବର ପରମ୍ପରା ବି ରହିଚି ଦିଟା କୁ ତାଳ ମିଳେଇକି ଆମେ ଚାଲୁଚେ।
ଆଜ୍ଞା।
ରଜରେ ଯେମିତି ମେହେନ୍ଦୀ ଅଳତା ନର୍ ପଲିସ୍ ସବୁ ପିନ୍ଧନ୍ତି ଝିଅମାନେ ନୂଆ ଡ୍ରେସ୍ ବୁଲାବୁଲି କରନ୍ତି ଘରକୁ ଯାଆନ୍ତି ପାନ ଆମର ଖିଆ ଖି ଦୋଳ ନିଜ ଦୋଳି ଲାଗେ ଆଗ ଭଳିଆ ତ ଏତେ ଜାଗା ନେ ବଡ ବଡ ଦୋଳି ଲାଗୁଥିଲା ଏବେ ଛୋଟ୍ ଛୋଟ୍ ଦୋଳି ଲାଗୁଛି କେହି ସମସ୍ତେ ଘର କରିଗଲେଣିି ଅଧିକ
ଆଜ୍ଞା ଆଜ୍ଞା ନିହାତି। ତ ଉଁ ଯାହାହଉ ଆପଣଙ୍କୁ ଖୁସି ଲାଗିଲା କି ଆପଣ ସେ ପରମ୍ପରାକୁ ବଜାୟ ରଖିଛନ୍ତି ଆପଣଙ୍କ ଘରେ ବି। ତ ଆଧୁନିକତା ଯୋଉ ଭଳି ଭାବରେ ବଢୁଛି ମ୍ୟାଡ଼ାମ୍ କହିବାକୁ ଗଲେ ଯେମିତି କି ଉଁ ଆଉ ଗାଁ ଗହଳିରେ ଏମିତି ରଜର ପାଳନ ଏବେ କମି ଯାଉଚି। ବହୁତ୍ ସାରା ତ ସେଇ ସବୁ ଜିନିଷକୁ ଟିକେ ଆଖି ଆଗରେ ରଖିକି ଏସବୁ ଜିନିସ୍ ତୁମର କରିବା ବହୁତ ଭଲ ଥିଲା ବି। ଆଜ୍ଞା।
ଆପଣ ତ ବହୁତ ଛୋଟ ଭାଇ ମୁ ଗୋଟେ ଛୋଟ ଉପଦେଶ ଟେ ହଉଛି ଆମେ ଯେ ତେ ଆଧୁନିକ ହେଲେ ବି ପୂର୍ବ ପରମ୍ପରା ମାନିବା ପାଇଁ ବାଧ୍ୟତାମୂଳକ। ଏଇଟା ହଉଚି ଆମ ଚିରନ୍ତନ ସତକଥା। ଯଦି ନ ମାନିବେ ଆମେ ସମାଜରେ ଭଲ ଭାବେ ତିଷ୍ଠି ପାରିବେନି ସମସ୍ତେ ଆମକୁ ଘୃଣା କରିବେ।
ନିହାତି ମ୍ୟାଡ଼ାମ୍।
କାରଣ ଆମେ ମଡର୍ଣ୍ଣ ସହିତ ସଡନ୍ ବି ହବା ଦରକାର୍।
ଆଜ୍ଞା ନିହାତି।
ଦିଟାକୁ ମି ଶିକି ଚାଲିଲେ ଆପଣ ଦେଖିବେ ସବୁ ଜାଗାରେ ସମାନ ହେଇକି ଭଲରେ ଚାଲିବେ।
ଆଜ୍ଞା।
ରଥଯାତ୍ରା ଯୋଉ ଆମର ଦେବସ୍ନାନ ପୂର୍ଣ୍ଣିମା ଗଲା ପୁଣି ରଥଯାତ୍ରା ଆମର ଆସୁଛି ପୁରୀରେ କେତେ ବାହାରୁ ଆସୁଚନ୍ତି ବିଦେଶ୍ ରୁ
ଆଜ୍ଞା ବିଦେଶରୁୁ ହଁ ଆମର ଦେଶ ମାନେ ରାଜ୍ୟରୁ ଲୋକମାନେ ବହୁତ୍ ମାନେ ବାହାର ରାଜ୍ୟରୁ ହଉଚି ଆସୁଛନ୍ତି ବୁଲିବା ପାଇଁ ସେ ସବୁ ଜାଗାକୁ ତ ଅଂ ସେଟା ଗୁଟେ ଐ ତିହାସିକ ଆମର କି ସ୍ନାନ ପୂର୍ଣ୍ଣିମା ହେଲା ରଥଯାତ୍ରା ବି ହୁଏ ଜୁଲାଇ ଚଉଦରେ ହବ। ତ ଏଇଟା ଗୋଟେ ବଡ଼ କଥା କି ଆମର ଆମ ନିଜ ଓଡ଼ିଶାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଯେମିତିକି ଜାତ ମାନେ କହିବାକୁ ଗଲେ ଏଇଠି ତାଙ୍କର ଉତ୍ପନ୍ନ ହେଇଛି। ତ ବହୁତ୍ ଖୁସି ଲାଗିଲା ଏଇସବୁ ଜିନିଷ କି ଆମ ଅଂ ଆମକୁ ଗର୍ବ ଲାଗେ କି ଆଜ୍ଞା ଆମକୁ ଗର୍ବିତ
ଆମ ଓଡିଶାର ରାଜ୍ୟର ଆମେ ନାଗରିକ ବୋଲି ଆମେ ଗର୍ବିତ।
ଆଜ୍ଞା। ଯିଏ ଯେମିତି ମ୍ୟାଡାମ୍ ଏମ୍ତି କହିବାକୁ ଚାହିଁଲେ କି ଆପଣ ଯେମିତିକି ଭୁବନେଶ୍ୱରରେ ରହୁଛନ୍ତି କହୁଛନ୍ତି ତ ଭୁବନେଶ୍ଵରୁ ସ୍ମାର୍ଟ୍ ସିଟି କୁହନ୍ତି ଆଉ ଆଉ ଗୁଟେ କି କଣ କୁହନ୍ତି କି ସେ ହଉଛି ଭାର୍ ଆଜ୍ଞା ଟୁଇନ୍ ସିଟି କଟକ ଭୁବନେଶ୍ୱରୁ କୁହନ୍ତି ଆଉ ଭାରତର କହିବାକୁ ଗଲେ ସେ ହଉଛି ମାନେ ମନ୍ଦିର ମାନଙ୍କର ଟେମ୍ପୁଲ୍ ସିଟି କୁହନ୍ତି ଇଣ୍ଡିଆର ସବୁଠୁ ସେଇଟାକୁ ଭୁବନେଶ୍ୱର କୁ ଆଜ୍ଞା ତ ବହୁତ ସାରା ମନ୍ଦିର ଥିବ ଆପଣ କଣ କେମିତି କଣ ମନ୍ଦିର ବୁଲାବୁଲି କ
ଶୁଣନ୍ତୁ ହଁ ନିଶ୍ଚିତ କହିବି ଆମେ ଶି ଖର ଚଣ୍ଡୀ ପାହାଡ଼ ମନ୍ଦିର ଆମେ ଯାଇଚୁ। ଏଇ ପଟିଆ ଆଗକୁ ବୁଝିପାରିଲେ ଆଉ ସେଇ ଭୁବନେଶ୍ୱର ଭିତରେ। ଲିଙ୍ଗରାଜ ବି ଯାଇଛୁ। ହଁ ଲିଙ୍ଗରାଜ ଯାଇଛୁ ତାପରେ ଉଦୟଗିରି ଖଣ୍ଡଗିରି। ଏପଟକୁ ଯୋଉ ଧଉ ହଁ ସେ ତ ପାହାଡ ପା ଧଉଳି ଯାଇଛୁ ଧଉଳି ମନ୍ଦିର ଯୋଉ ଅଛି ବୁଦ୍ଧଙ୍କର ସେଟା ବି ଯାଇଛୁ। ରାମ ମନ୍ଦିର ଆମେ ଯାଇଛୁ।
ଆଜ୍ଞା।
ବୁଝିପାରିଲେ ଆଉ ଗୋଟେ ସାଇ ମନ୍ଦିର ହେଇଛି ବଡ ଟଙ୍କ ପାାଣି ରୋଡରେ ସେଟା ବି ଆମେ ଯାଇଛୁ। ଆଉ ମହାପ୍ରଭୁ ଜଗନ୍ନାଥଙ୍କର ମନ୍ଦିର ଆମର ନାଲକୋ ଛକରେ ବଡ ମନ୍ଦିର ଟା ଅଛି। ଆର୍ ସି ଏମ ବୋଲି ଜଣିିଥିବେ।
ଅ ମୁଁ ସେ ସବୁ ବିଷୟରେ ଟିକେ ଧ୍ୟାନ ନାହିଁ ମା
ହଁ ସେଟା ବି ବହୁତ ଜଗନ୍ନାଥ ମହା ବଡ ମନ୍ଦିର ସେଠି ବି ଯାଇଛୁ ସେଠି ପ୍ରାୟ ମତେ ଯେତେବେଳେ ଇଚ୍ଛା ହୁଏ ଭଲ ନ ଲାଗେ ଆମେ ସେଠିକି ଯାଉ।
ଆଜ୍ଞା ବହୁତ ଭଲ ଆଜ୍ଞା ଆ ଯେମିତି କି ମ୍ୟାଡ଼ାମ ଏ ଏବେ ଯୋଉ ପର ଆମର ଯେମିତି ଆସୁଛି ଏବେ ଯୋଉ ଅ ବର୍ଷାର ଏବେ ଯେମିତିି ଆ ଆଗମନ ହେଇଛି ବର୍ଷା ଯେମିତି ସରିଯିବ ଯେତେବେଳେ ଶୀତ ଋତୁ ଯେତେବେଳେ ଆ ମାନେ ଆଗମନ କରେ ତ ଶୀତ ଋତୁରେ ଯେମିତି କିି ପ ଯେମିତିକି ଆମର ପୂଜା ପର୍ବ ପର୍ବାରେ ଯୋଉ ବହୁତ ସାରା ପୂଜା ପର୍ବ ପର୍ବାଣି ରେ ଆସିଯିବ। ତ କେ ଆ ମାନେ ଯେମିତି କି କହିବାକୁ ଗଲେ ଯେମିତି କିି ଆମର ଅ ଦଶହରା ହଉ କାଳୀ ପୂଜା ହଉ ଆଉ କି ଗା ଗା ମାନଙ୍କର ଯେମିତି କି ଆମର କହନ୍ତି ଛୋଟ ଛୋଟ ମାନେ ଛୋଟ ଛୋଟ ଗାଁ ମାନଙ୍କରେ ଏଇଟା କରନ୍ତି କିନ୍ତୁ ଲକ୍ଷ୍ମୀ ପୂଜା କିନ୍ତୁ ବଡ ଆକାରରେ କରନ୍ତିନି ଏଇଟାକୁ ସହର ମାନଙ୍କ କରେ କିନ୍ତୁ ସହର ମାନଙ୍କରେ ଦଶହରା ହଉ କାଳି ପୂଜା ଏ ସବୁ ଜିନିଷ କରନ୍ତି ଗଣେଶ ପୂଜା ହଉ ତ ଆ ପଣ ଏଟାକୁ କେମତି କଣ ସେପଟେ ସେଲିବ୍ରେସନ ମାନେ କେମତି
ଦେଖନ୍ତୁ ଆମ ଗାଁ ରେ ଲକ୍ଷ୍ମୀ ପୂଜା କହିଲେ କରନ୍ତିନି ଆପଣ କରୁଛନ୍ତି କିନ୍ତୁ ଆମ ଗାଁରେ ବଡ କରି ଲକ୍ଷ୍ମୀ ପୂଜା ଆମେ ସବୁ କମିଟିରେ ଅଛୁ ଦିଟା ଲକ୍ଷ୍ମୀ ପୂଜା ଆମ ଗାଁରେ ହୁଏ ବଡ ବଡ। ସାତ ଦିନ ଧରିକି ହୁଏ। ହେଲା ଆମର ଗଣେଶ ପୂଜା ହୁଏ। ସରସ୍ଵତୀ ପୂଜା ହୁଏ ଆମ ଗାଡ କ ମ ଗାଁ ରେ ସବୁ ପର୍ବପର୍ବାଣି ଆମେ ସମସ୍ତେ ମିଳିତ ଭାବେ ପାଳିତ କରୁ
ଆଜ୍ଞା ଯାହା ହଉ ମାନେ ଅ ପରମ୍ପରାକୁ ବଜାୟ ରଖୁଛନ୍ତି ନିଜର ସମାଜର ସଂସ୍କୃତି ଆଉ ରୀତିନୀତିକୁ ମାନିକି ଚଳୁଛନ୍ତି ସେଇଟାଲ ବଡ଼ କଥା
ହ ଆଜ୍ଞା
ଆଜ୍ଞା
ଆପଣ ସେପଟେ କୋଉ ପର୍ବପର୍ବାଣି
ଆମର ଆମର ମ୍ୟାଡ଼ାମ ଏପଟେ ବି ସେ ଯେଉ ଯେମିତି କହିଲେ କି ଲକ୍ଷ୍ମୀ ପୂଜା ଆମର ଏଠି ପାଳନ କରାଯାଏ କିନ୍ତୁ ଦଶହରା ସେପଟେ ଆମର ପାଳନ କରାଯାଏ ଆମର ଯେମିତି ଛୋଟ ଗାଁ ଗୋଟେ ଯେମିତି ଗୋଟେ ହ୍ୟାମଲେଟ୍ କହିବାକୁଗଲେ ମିଳେ ଏପଟେ ଛୋଟ ଗାଁ ଯେହେତୁ ଏପଟେ ଆମର ଦଶହରା ପାଳନ କରାଯାଏ ଲକ୍ଷ୍ମୀ ପୂଜା ଗାଁରେ ପାଳନ କରାଯାଏ। ଗଣେଶ ପୂଜା ମେ ଛୋଟ ଛୋଟ ଛୋଟ ମୂର୍ତ୍ତି କରିକି ତିନି ଚାରିଟା ଆମର ଯେମିତିକି ସାଇ ଭାଗରେ ବିଭକ୍ତ ହେଇଯାଇଛି ଆମ ଗାଁଟା ତ ସେଇ ଅନୁସାରେ ଛୋଟ ଛୋଟ ଅ କମିଟି କରିକି ସେ ସବୁ ପୂଜା କରନ୍ତି। କିନ୍ତୁ ବଡ ଆକାରରେ ଏଠି କିଛି ଆମ ଗାଁ ରେ ହୁଏନି ଆମ ଗାଁ ଆଗକୁ ଗୋଟେ ବଜାର ଅଛି ସେଇ ପାଖରେ ଏ ସବୁ ଜିନିଷ ହୁଏ ଯେମିତି ଦଶହରା ହଉ କି ଉଁ କାଳୀ ପୂଜା ହଉ ଏଇ ସବୁ ଜିନିଷ ସେଠି ହୁଏ ଯେମିତି କିି ଦୀପାବଳି କହିଲେ କି ଆମର ଯେମିତି କିି ଆଲୋକର ପର୍ବ କୁହନ୍ତି ଅ ଯେମିତିକି ପ୍ରଭୁ ଶ୍ରୀରାମଚନ୍ଦ୍ର ଯେତେବେଳେ ଆମର ବଧ କରିକି ଆପଣଙ୍କୁ ଯେତେବେଳେ ସୀତାମାତାଙ୍କୁ ଧରିକି ଆସିଥିଲେ ଆମର ଅଯୋଧ୍ୟାକୁ ତ ସେଇ ସମୟରେ କଣ କୁହନ୍ତି କି ଆମର ଗୋଟେ କଳା ସମୟ କଳା ଇଏ ଉପରେ ବିଜୟ ହାସଲ ହେଇଛି ଆମର ଏବେ ଆଲୋକର ପର୍ବ କହିବାକୁ ଗଲେ ଏଟାକୁ ମିଳେ ତ ସେଦିନୁଠୁ ଆମେ ଯେମିତି ଆଲୋକର ପର୍ବ ତାକୁ ପାଳୁଛୁ ତ ସେଇ ସବୁ ଜିନିଷ ଉ ଆମ ଏପଟେ ବି ଅଛି ଯୋଉଟା କିି ସାରା ଭାରତ ବର୍ଷରେ ଏଇଟା ପାଳନ କରାଯାଏ ଦ
ଆଜ୍ଞା ଦୀପାବଳି ବହୁତ ଖୁସି ଲାଗିଲା କାଁକନା କୁହନ୍ତିନି ଯୋଉ ମଙ୍ଗଳା ଶ୍ରାଦ୍ଧ ଦିନ ପପେଇଆ ଡାକନ୍ତି ଅନ୍ଧାରରେ ଯା ଆଲୁରେ
ଆଜ୍ଞା ଆଜ୍ଞା ନିହାତିଁ ସେ ସବୁ
ବଡ ବଢିଆ ଡାକନ୍ତି ଯୋଉ
ଆଜ୍ଞ ବଡ଼ବଢିଆ ଡାକନ୍ତି ଆ
ବଡ଼ ବଡ଼େଇଟକା ଅନ୍ଧରାଜା ଆଲୁଅରେ ଗୀତ ତ ପୁ ସମ୍ପୂର୍ଣ୍ଣ ମନେ ପଡୁନି।
ଆଜ୍ଞା
ଭଲ ଲାଗେ ମତେ ବହୁତ ଖୁସି ଲାଗେ ଆମର ବହୁତ ପ୍ରକାର ପି ଠା ହୁଏ ଗାଡ କଣ୍ଡେ ଷୋଳଟା ବତିଶ ଟା କୋଠି ହୁଏ ସେ ରଙ୍ଗୋଲି ଦେଇକି ସେ କୋଠିରେ ଏକୋଇଶ ଟା ପିଠା କାକରା ଏକୋଇଶ ଟା ସୁଆଁରୀ ଏକୋଇଶି ଟା
ଆଜ୍ଞା
ଖୁ ଏକୋଇଶା ସବୁ ଏକୋଇଶଟା ଏକୋଇଶଟା ଅଦା ସବୁ ବହୁତ ପ୍ରକାର ସାତ ଆଠ ପ୍ରକାର ଜିନିଷ ସେଇ କୋଠି ଉପରେ ସବୁ ରଖାଯାଏ ସଜା ହେଇକି
ଆପଣ ଯେହେତୁ ମାନେ ବୟସରେ ବହୁତ ବଡ଼ ସେହେତୁ ଅଧିକ ଅଭିଜ୍ଞତା ଆପଣଙ୍କୁ ଥିବ ସେସବୁ ବିଷୟରେ ତ ଆଜ୍ଞା ଆଉ ଆଉ ତ ଏପଟେ କିଛି ସେମିତି ପୂଜାପର୍ବାଣି କହିଲେ କି ଯେମିତି ଆମର ଯେମିତିକି ଉ ପାଳନ କରାଯାଏ ଯେମିତି କିି ଡଙ୍ଗା ଭସା ହୁଏ ବଡ ଓସା ତା ପରେ ପରେ ତ ସେଇଟା। କାର୍ତ୍ତିକ ପୂର୍ଣିମା ଆଜ୍ଞା କାର୍ତ୍ତିକ ପୂର୍ଣିମା ପଞ୍ଚୁକ କୁହନ୍ତି ଯୋଉ ପାଞ୍ଚ ଦିନ ଆମିଷକୁ ଛାଡନ୍ତି ଆଜ୍ଞା ସେ ସବୁ ଆଜ୍ଞା ସେ ସବୁ ବି ବହୁତ ଭଲ ଲାଗେ ଅ ପୂଜା ପର୍ବାଣୀ ମତେ ବହୁତ ଭଲ ଲାଗେ
ବହୁତ ଖୁସି ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇକି ମୋର ଅ ଅଲଗା କାମ ଅଛି ଭାଇ ଆମେ ଆଜି ଏତିକିରେ ରହିବା ପୁଣି ଆଗାମି କେତେବେଳେ କଥାବାର୍ତ୍ତା ହେବା ସୁଯୋଗ ପାଇଲେ ଠିକ ଅଛି ଧନ୍ୟବାଦ ଭାଇ
ଧନ୍ୟବାଦ।
ଜୟ ଶ୍ରୀରାମ।